ହାଲୋ।
ହଁ। ଭାଇ ନମସ୍କାରେ। କୁହ କୁହନ୍ତୁ?
ଲା ସରିଗଲାଣିି? ଆପଣଙ୍କର ଯୋଉ ଘରକାମ ଚାଲିଥିଲା ସରିଗଲାଣି?
ହଁ ଚାଲିଚି ଘର କାମ ଧୀରେ ଧୀରେ ମିସ୍ତ୍ରୀ ଆଜି କହୁଚି କାଲି କହୁଚି ଦି ଦିନି କ ଚି ଚାରି ଦିନ ଆସୁନି ଏମିତି ହଇରାଣ କରୁଚନ୍ତି ଆଉ।
ଟା ଏରା ଘରେ ଇଟା ଆଣିିକି ଘର କଲେ ନା ପଥର ଆଣିି ଘର କଲେ?
ସେତ ଆଗକା ଆଗ ଆଗକ ଆଗକାଳ ଗଲାଣିି ନା ଏଇନେ ଆସିଗଲାଣି ସଉଇଟା ସଉ ଇଟାରେ ହଉଚି ପଥର ଆଉ ଅଛି ହାଁ
ଆଜ୍ଞା ଆଉ ସିମେଣ୍ଟେ ସବୁ କୋଉଠୁ ଆଇଁଲେ?
ସିମେଟେ ଟିକେ ଯୋଉଠି ଶସ୍ତା ହଉଚି ବୁଝିକି ଟିକେ ଆଣୁ
ଆଜ୍ଞା ଆସୁନାହା ନ୍ତି ଆମର ଇଏ ବଡ ମୁଣିରେ ବହୁତ ଶସ୍ତାରେ ଦୋକାନରେ ମିଳୁଚି ମୁଁ ବି ଗୋଟେ ଦୋ ଦୋକାନ ଦେଇଚି ସିମେଣ୍ଟ ଦୋକାନ ସିମେଣ୍ଟ ସେଠି ବହୁତ ଶସ୍ତାରେ ମିଳୁଚି। ଆଜ୍ଞା ଆଜ୍ଞା ସିମେଣ୍ଟ ଆପଣ ବସ୍ତା କେତେ ଟଙ୍କାରେ ଆଣୁଚନ୍ତି?
ତଥାପି ଏଠି ତିନିଶହ ପଚାଶ ତିିନିଶହ କୋଡିଏ ତିନିଶହ ଦେଖିକି ବି ଦୋକାନ ନେଇକିରି ଆଉ।
ଆଜ୍ଞା ନାଇଁ ମୁଁ ଆପଣଙ୍କୁ ତିନିଶହ ଦଶ ଟଙ୍କାରେ ଦେବି ଆପଣ ମୋ ଆପଣ ନେବେ କି?
ହଁ ସେ ତ ଦରକାର ପଚାରନି ମିସ୍ତ୍ରୀ ପଚାରି ସେମିତି ଗୋଟା ଦିଟା ଅଛି କାମ ପ୍ଲାଷ୍ଟର ଚାଲିଚି।
ହ
ଗୋଟେ ଦିଟା ଯେତେବେଳେ ଦରକାର ହଉଚି ଏଇଠି ପାଖରୁ ଆଣୁଚୁ। ଅଧିକା ତ ଏନା ଦରକାର ହେଇନି ଛାତ ପଇଲା ବେଳୁ ଅଧିକ ଦରକାର ହେଲେ ଏକାଥରେ ଦେଖିଆ ତମକୁ ଫୋନ କରି ଜଣେଇବୁ। ଆସିବୁ ଯଦି ହେଲା ଆଣିବୁ ତମ ପାଖରୁ ଆଉ। ତଥାପି ଯେ କେତେ ବସ୍ତା ମୁଁ ତ କହିବି ମିସ୍ତ୍ରୀକୁ ଟିକେ ପଚାରିବାକୁ ପଡିବ ଜାଣିଲେ। ହ୍ୟାଲୋ ହ୍ୟାଲୋ। ହାଲୋ। ହାଲୋ?
ମୁଁ ମୋ କଥା ଶୁଭୁଚି ଆପଣଙ୍କୁ?
ହଁ ମୁଁ ଶୁବୁଚି ତମ ଉଁ ତମର ତମର ନେଟୱାର୍କ୍ ପାଉନି ତମେ ଟିକେ ପଦାକୁ ଆସନ୍ତୁ।
ଆଜ୍ଞା ମୁଁ ଅଛି ଆଉ ଆପଣଙ୍କର କେତେ ବସ୍ତା ସିମେଣ୍ଟ ଦରକାର ମତେ କହିବେ କି।
ମୁଁ ମିସ୍ତ୍ରୀଠୁ ବୁଝିକି ଆପଣଙ୍କୁ ଜଣେଇବି।
ଆଉ ଆପଣ ଆଜ୍ଞା।
ହଁ କୁହନ୍ତୁ।
ଆଉ ଆପଣ ଗାଈ କେତୋଟି ରଖିଚନ୍ତି?
ଗାଈ ଆମର ନାହିଁ ଗାଈ ଆମର କିଏ କରିବାକୁ ଗାଈ ଗାଈ ଗାଈର ରଖିବା ପାଇଁ କିଛି ନାହିଁ କେହି ନାହାନ୍ତି ଗାଈର ସବୁ କରିବାକୁ ବୁଝିଲେ।
ଆଜ୍ଞା।
ଆଉ କଁ ଗାଈ ରଖିବା ଟେଇ କଣ ଅଛି କେହି ତ ନାହାନ୍ତି ଆମ ଘରେ କରିବାକୁ। ତାଇ ଏକୁଟିଆ ମଣିଷ ବୁଝିଲେ।
ଆଜ୍ଞା।
ଏରା ସବୁ କ ସବୁ ଦାୟିତ୍ଵ ସବୁ କରିବାକୁ ଗାଈ ରଖିବି କଣ। ଆଉ ତମେ ଗାଈ ରଖିଚନ୍ତି କି?
ଆଜ୍ଞା ମୋର ଦୋଟି ଗାଈ ଅଛି ଭାବିଥିଲି ଗୋଟେ ଗାଈ ବିକ୍ରି କରିଦେବି ଏଁ ବ ଦଶ ହଜାର ଟଙ୍କା ଦେଲେ ମୁଁ ଆପଣଙ୍କୁ ବି ଗାଈ ଟିକି ଦେଇଦିଅନ୍ତି। ଆଜ୍ଞା ଆପଣଙ୍କ ଗାଈଟି ନିହା ତି ଘରେ ଗୃହପାଳିତ ପଶୁ ନିହାତି ରଖିବା ଦରକାର ଗାଈ ରଖିବା ପାଇଁ ଗୋଟେ ଗୁହାଳଟି ଦରକାରେ। ଗୁହାଳ ତିଆରି କରିବାକୁ ଦରକାରେ। ଗୁହାଳରେ ଗାଈ ଖାଇବା ପାଇଁ ନଡା ଓ ବୋ ତି, ଛଣ, କୁ କୁଟା, ଚୋକଡ ଏସବୁ ଇତ୍ୟାଦି ଏସବୁ ଜିନିଷ ଦରକାର। ଏତିକ ଏତିକ ଏ ଏସ୍ ସବୁ ଜିନିଷ ଆଇଁଲେ ଗୋଟେ ଗାଈ ଖାଇବ ଖାଇଲେ ଭଲ କ୍ଷୀର ଦବ କ୍ଷୀର ଦେଲେ ଆପଣ ବଜାରରେ ବିକିଲେ ଦିଇ ପଇସା ଓ ଆମ ଓପ ମ ଆଣି ଘର ଓ ଘରର ପରିବାର ପୋସିଅ ପରିପୋଷଣ କରିପାରନ୍ତି। ମୁଁ ତ ଦୁଇଟି ଗାଈ ରଖିଚି ଆଜ୍ଞା ଆପଣଙ୍କ ଗାଁ ଆପଣଙ୍କ ଗ୍ରାମରେ କେତୋଟି ଗାଈ ଅଛନ୍ତି କହିପାରିବେ?
ଆମର ତ ସେମିତ ତ କଇ ହବନି ତଥାପି ତମର ଗାଈ ଯୋଉ ଉମ୍ କିଏ ତମେ ନିଜେ ଦୁହୁଁଚ ନା ଗୋଉଡୁ ଆସି ଦୁହଁଟି?
ନିଶ୍ଚିନ୍ତ ମୁଁ ଆମର ଗୋପାଳର ର ରହିଚନ୍ତି। ସେମାନେ ଆସିକି ଗାଇକି ଏ ଗୁ ଦୁଏ ଗାଈକି ଦୁହିଁକି ନେଇକି ଯାଉଚନ୍ତି ପ୍ରତି ମାସ ଶେଷରେ ଆମକୁ ଟଙ୍କା ଦିଅନ୍ତି ସେଇ ଟଙ୍କାରେ ଆମର ଘରର ପରିପୋଷଣ କରାଯାଏ ଆଉ ଗାଈ ବର୍ତ୍ତମାନ ମୁଁ ନେଇ ଆସି ଆମର ବିଲକୁ ବିଲରେ ଗୋଟିଏ ବଡ ପଡିଆଟି ଅଛି ସେ ପଡିଆରେ ବି ବୋହୁତୁ ଏଇ ବର୍ଷା ଆଜ୍ଞା ଆ ଚୁଆ ଗାଈ ଚରୋଉଚି ସିଏ ଗାଈ ବି ଏ ବର୍ତ୍ତମାନେ ଘାସ ସବୁ ବର୍ଷା ହେଇଯାଇଚି ଘାସଉରା ସବୁ କଅଁଳି ଯାଇଚି। ଘାସକୁ ସବୁ ଖାଉଚନ୍ତି। ଆଜ୍ଞା ଆପଣଙ୍କ ଆଡେ ବର୍ଷାରେ ଘାସ ସବୁ ଏବେ କଅଁଳି ଚି
ହଁ ବର୍ଷା ତ ହେଇନେଇ ଘାସ କଅଁଳିଚି ଆଉ ଘାସ କଣ କା ଏତିକି ଲୋକ ହା ଦଉଛନ୍ତି କୁଣ୍ଡା କୋଳୁଚି
ନିଶ୍ଚିନ୍ତ ଆଜ୍ଞା।
ଆଉ ଚୋକଡ।
ଆଜ୍ଞା।
ଆଉ ଏଇସୁ ସବୁ ଗାଇଈ କାଟିଣି ଦଉୁି ଆଉ ଗାଈ ଏ ଖରା ହଉଛି ବାନ୍ଧୁଛନ୍ତି ସକାଳ ଆଠଟାରେ ନେଇକି ଗାଈ ବାନ୍ଧୁଛନ୍ତି।
ଆଜ୍ଞା।
ଖରା ହେଇକି ଯାଇକି ଗୋଟେ ଦିଇଟା ବୋଲୁ ଲୋକ ଯାଇକି ଆଣୁଛନ୍ତି ଆଉ?
ଆଜ୍ଞା।
ବୁଝିଲେ
ଆଜ୍ଞା।
ଆଉ କୁହ ତମେ କଣ ଖାଇଥିଲ ଆଜି।
ଆଜି ଆଜି ସକାଳୁ ମୁଁ ରୁଟି ଭଜା?
ହୁଁ ହଁ ମୁଁ ଆଜି ଖାଇଥିଲି ଦହିବରା।
ଆଜ୍ଞା ଦହିବରାଟି ଆପଣ ଦୋକାନରୁ କିଣିକି ଖାଇଥିଲେ ନା ଘରେ ପ୍ରସ୍ତୁତ କରିଥିଲେ।
ନାଇଁ ନାଇଁ ମୁ କିଣିକରି ଖାଇଥିଲୁ। ହୁଁ ଆ ଦୋକାନ ଘରେ ତ ପ୍ରସ୍ତୁତ କରିବାକୁ
ଆପଣଙ୍କର ପେଟ ପୁରି ପୁରୁଛି
କଁଣ କହିଲେ
କୁହନ୍ତୁ
ହୁଁ କଣ କହିଲେ ଗୋଟା କୁହନ୍ତୁ ଏ ତିରିଶ ଚାଳିଶ ଟଙ୍କା ଆଉ
ଆଜ୍ଞା।
ହୁଁ।
ସେଥିପାଇଁ ମୋତେ ବାହାର ଜିନିଷ ଖାଇବା ବି ବହୁତ ଭଲ ଲାଗେ ନାହିଁ।
ହଁ।
ଘରେ ତିଆରି ହୁଏ ଦହିକି ଆଜ୍ଞା ନାଇଁ
ଖାଏକି ଦେପ ଖରାପ ବୋଲି।
ଆଜ୍ଞା ଦେହ ବାହାରର ଜିନିଷ ଖାଇଲେ ଆମ ଶରୀର ଅସୁସ୍ଥ ହେଇଯିବ ଆଜ୍ଞା କୁହନ୍ତୁ? ଶରୀର ଅସୁସ୍ଥ ହେବ।
ହଁ ତର ଶରୀର ଅସୁସ୍ଥ ହବା ଲାଗି କେତେବେଳେ କେମତି ବାହାର ଖାଦ୍ୟ ଖାଇଦଲା ନା ଆଉ କଣ ସବୁବେଳେ
ନାଇଁ ଆମର ଘରେ ଆମର ବିଲରେ ଆମେ ବିରି ବୁଣିଥାଉ ସେ ବିରି କି ଆମେ ଅମଳ କରି
ହଁ।
ପେଡିକି ତା ଦେହରୁ ଯାଇ ବାହାରେ ସେ ଯାଇକି ଆମେ ବତ୍ ରେଇ ଶିଳରେ ବାଟି ଆମେ ବରା ତିଆରି କରିଥାଉ। ସେଇ ବରାକୁ ଆମର ଗାଈ ରୁ ତିଆରି ହେଇଥିବା ଦହି ଦହିରେ ପକେଇକି ତାକୁ ଦହିବରା ତିଆରି କରିଥାଉ ଦହିବରା କରି ଆମ ପରିବାରର ସମସ୍ତେ ଆମେ ଖାଇଥାଉ ବହୁତ ସୁନ୍ଦର ଲାଗିଥା
ହଁ ଭଲ ଆଉ ସବୁ ଆଉ ସବୁ କନ ଖାଇନ।
ସେକଣ ମଧ୍ୟାନ ଭୋଜନ ଆଜ୍ଞା ଆନ୍ତି
ମଧ୍ୟ ନ ଭୋଜନ ଆଜି ଅରୁଆ ଡାଲମା ହବ ଆଉ? ଖୋଟା ହଁ ତୁମର
ପ୍ରସ୍ତୁତ କରୁଛନ୍ତି ତା ଦେହରେ ପିବାସକୁ କଣ ପ କହିବେ କି?
ସେଥିରେ ପଡିଛି କଖାରୁ ଡିମ୍। ସାର୍ ସାରୁ
ଆଜ୍ଞା। ଆଜ୍ଞା ନିଶ୍ଚିନ୍ତ।
ଜଣିଲି ଆଉ ତମର?
କୁହନ୍ତୁ?
ହ୍ୟାଲୋ।
ହଁ କୁହନ୍ତୁ ଆଜ୍ଞା?
ହଁ ତମର କଣ?
ଆଜି ଆମର ସବୁ- ବାଡିର ପରିବା ଆଣିକି ଏଁ ସବୁ କଖାରୁ, ଜହ୍ନି- ଆଉ ଅ ସାରୁ ମ ଏ ସବୁ ଜିନିଷ ଆଣି, ମିଶେଇକି ଗୋଟେ ଘାଣ୍ଟ ଟ ତରକାରୀ ତିଆରି ହଉଛି, ଆଜ୍ଞା।
ବଢିଆ, ଆଜି ଘା-
ଆପଣ ଆଜ୍ଞା ଆପଣ କଢେଇରେ ଯୋଉ
କୁହନ୍ତୁ?
କଢେଇରେ ତେଲ ପକେଇକି ତେଲ ପକେଇକି ଆପଣ କଣ ଡାଲେମା ପ୍ରସ୍‌
ଶୁଗୁନି, ଆପଣ ଆପଣ ନେଟୱାର୍କ ପାଉନି।
ଆଜ୍ଞା କୁହନ୍ତୁ?
ହୁଁ କଣ କଢେଇରେ?
ଆଜ୍ଞା।
ହଁ କଢେଇରେ କଣ କରିବାକୁ କହିଲେ?
ପ୍ରସ୍ତୁତ କରୁଛନ୍ତି।
ହାଲୋ?
ହଁ ଆଜ୍ଞା କୁହନ୍ତୁ।
ହଁ କଣ କଢେଇରେ?
କଣ? ସେଇରେ କଣ?
କଢେଇରେ କିଛି ପ୍ରସ୍ତୁତ ହେଇନି, କଢେଇରେ ହବ, ଖଟ ଟା ହବ।
ଆଜ୍ଞା ଖଟାଟି କେମିତି ପ୍ରସ୍ତୁତ କରୁଛନ୍ତି ମତେ ଟିକେ ଅ ଅ କହିବେ କି?
ଏଠା ଟା ଆଗେ ତାକୁ ଟମାଟର କାଟିବେ।
ଆଜ୍ଞା।
ତାପରେ ସିଝେଇବେ। ହାଲୋ? ତା ପରେ ତେଜ ପତ୍ର ପକେଇବେ।
ଆଜ୍ଞା।
ଲୁଣ, ଲୁଣ, ଚିନି ଆଉ ଶୁଖିଲା ଲଙ୍କା ହୁଁ।
ଆଜ୍ଞା।
ପକେଇ ସେ ଛୁଙ୍କହେଇ ଟିକେ ବସେଇ ଦେବେ ନହେଲେ ଗୁଡ ଦିଅ କି ଚିନି ଦିଅ ଯା ତମେ ଦବା କଥା ଦବ।
ଆଜ୍ଞା।
ଖଟାଟା ତାପରେ ହେଲା ପ୍ରସ୍ତୁତ ହେଲା ଦଶ ମି ପାଁଞ୍ଚ ଦଶ ମିନିଟରେ ସିଝି ସାରିଲା ପରେ, ସେ ଛୁଙ୍କ ମାରି ଦେଲେ ହେଲା ଆଉ କଣ। ଏଇ ହଉଛି ଖଟା ଆଉ, ହଁ।
ଆପଣ ଅଉ ଖଟା ଖାଇବାକୁ ଭଲ ପାଆନ୍ତି, ନା ଆମର ବିଲାତି ବାଇଗଣ ଖଟା ଭଲ ଖାଇବାକୁ ଭଲ ପାଆନ୍ତି। ଆଜ୍ଞା। ବର୍ତ୍ତମାନ ତ ଅଉ ଗଛ ଆପଣଙ୍କ ହଁ ଗ୍ରାମରେ ଅଛି।
ହଁ ଅଉ ଗଛ ଅଛି।
ଆଜ୍ଞା ଅଉର ତ ବର୍ତ୍ତମାନ ଫୁଲ ହେଇକି ଆଉ କଷି ଅଉ ହେଇଛି। କଷି ଅଉ ରାଇ ତା ମତେ ବହୁତ ଭଲ ଲାଗେ। ଆପଣ କେବେ ଆମ ଘର ଗ ଆଡକୁ ଆସିଲେ, ଆପଣ ତିଆରି କରିବେ ଅଉରାଇତା ମୁଁ ଖାଇବି ତାକୁ। ଆଜ୍ଞା।
ହଉ କେବେ କହିବ, ଆମେ ଗଲେ। କରିବୁ ତମେ ଖାଇବ ଆଉ କଣ।
ଆଜ୍ଞା। ଆପଣ ଆଉ ଆଜି କାଁ ମଧ୍ୟାହ୍ନ ଭୋଜନ ପରେ ଆପଣ କଣ ବିଶ୍ରାମ ନେବେ।
ମଧ୍ୟାନ ଭୋଜନ ପରେ ଟିକେ ଦେଖି ଆସିବ ଯଦି ଫୋନ ଫାନ ସାଙ୍ଗସାଥି ଭଲ ହୁଅନ୍ତ କଲେ। କଥା ହେବା ନହେଲେ ବିଶ୍ରାମ ନବା ଆଉ କଣ କାମ ଅଛି ଆମର।
ଆଜ୍ଞା କୁହନ୍ତୁ ଆଜ୍ଞା ଆଉ ଆପଣ ଯୋଉ ଗା ଗାଧେଇଲେ ନଈରେ ଗାଧେଇଲେ ନା କୋଉଠି ଗାଧୋଇଲେ?
ଭାଇ ଆମେ ତ ନଈରେ ଡେଲି ଗାଧଉ।
କଣ ସୁଭୁଛି ଆପଣଙ୍କୁ।
ନଈ ରେ ଗାଧୁଅ ନଈରେ ହଁ ମତ ଆପଣଙ୍କ କଥା ମତେ ଶୁବୁଚି। ନ ନଈକି ମୁଁ ନଈରେ ସକାଳୁ ଗାଧେଇକି ଆସିଛି। ହଁ ନଈଲେ ଗାଧେଇକି ସକାଳୁ ପଳେଇ ଆସିଛି।
ଆଜ୍ଞା।
ଆଉ ଖରା ହଉଛି ନା ଖରା ହଉଛି ବେଳାବେଳି ଗାଧୋଇକି ପଳେଇ ଆସୁଛି ଆଉ।
ଆଜ୍ଞା। ଆପଣଙ୍କ ସାଙ୍ଗରେ ମୋତେ କଥା ହେଇ ବହୁତ ଭଲ ଲାଗୁଛି ଆପଣଙ୍କ ଙ୍କର ଭାଷା ଟି ମତେ ବହୁତ ଭଲ ଲାଗୁଛି ଆପଣଙ୍କ ଅ ମୁଁ ଏମିତି କଥା ହେବା ପାଇଁ ବାରମ୍ବାର ଚାହିଁବି। ଆପଣ ବି ମୋତେ ସମୟ ବାହାର କରି ମୋ ସାଙ୍ଗରେ କଥା ହେଲେ ମତେ ବହୁତ ଭଲ ଲାଗିବ, ଆଜ୍ଞା ଏତିକି ବର୍ତ୍ତମାନ ଆମେ ଫୋନ୍ ଟାକୁ ବ କାଟି ପାରିବେ କି?
ହଁ କାଟି ପାରିବା। ହୁଁ।